ହାଲୋ ହଁ ଭାଇ ସୁବ୍ରତ୍ ଭାଇ ହଁ ଭାଇ ନମସ୍
ନମସ୍କା ନମ ଜୟ ଜଗନ୍ନାଥ ଜୟ ଜଗନ୍ନା ଆ ଭଲ ଅଛି ଆଉ।
ଆଉ।
ହ ଆଉ।
ଆଉ ଆ ନାଇଁ ଭାଇ କଲେଜ୍ ଯାଇନି ବା କଲେଜ୍ ତ ଆଜି ଛୁଟି। ବର୍ତ୍ତମାନ ରବିବାର ଯେହେତୁ ଆଜି ଟି ଟିକଏ ରବିବାର ଫା କା ହେତୁ ଟିକେ ପି କି ପିକନିକ୍ ର ପ୍ଲାନ୍ ଥିଲା ହେଲେ କଣ କରିବା ବର୍ଷାଟି ତ ସବୁ ପ୍ଲାନ୍ କୁ ବିଗାଡ଼ି ଦେଉଛି।
ଆଛା କୁଆଡେ ଯିବେ ବୋଲି ପ୍ଲାନ ରଖିଥିଲେ କଣ?
ହଁ ଭାଇ ଆଜି ପ୍ଲାନ୍ ରଖୁଥିଲୁ କି ଆଜି ଯେହେତୁ ଆମେ ଭୁବନେଶର୍ ରହୁଚୁ। ନନ୍ଦନ୍ କନ୍ଦନ୍ ଏଠୁ ପାଖ ମାନେ ଦଶ୍ କିଲୋମିଟର ଆଉ ଆଜି ଭାବି ଥିଲୁ ସବୁ ସାଙ୍ଗସାଥି ମିଶି ନନ୍ଦନକାନନ୍ ବୁଲିବାକୁ ଯିବୁ ରବିବାର୍ ଯେହେତୁ। ଆରେ ବର୍ଷା ତ ସବୁ ଗଡ଼୍ ମଡ଼୍ କରିଦୋଉଚି ଆଉ ଆଉ ବ ବର୍ଷା ହୋଇଗଲେ ଆଉ କଣ ଜୀବଜ- ତୁ ଆସିବୁ କି ତାପେ ତ ବୁଲିବାକୁ ବି ଭଲ୍ ଲାଗିବ କି? ସେଥିସ ହଁ ସେଥି ସକାଶେ ଡିସାଇଡ଼୍ କରୁଚୁ ବସିକି ଆଉ, ଆଉ ଭାଇ ଆପଣଙ୍କର କଣ ହାଲ୍ ଚାଲ୍?
ମୁଁ ବି ଏମିତି ଭାଇ ପାଞ୍ଚଟାରେ ଉଠିଲି ଦୌଡିବା ପାଇଁ ଯିବି ବୋଲି ବାହାରିଥିଲି। ଏଇ ବର୍ଷା ପାଇଁ ଯାଇପାରିଲିନି ଭାଇ ଏମିତି ବର୍ଷା ପାଇଁ କାଦୁଅ ହେଇକି ଥିବ ସାପ ବୁଲୁଥିବେ। ବୁଝିଲେ କି ଏପଟେ କରେଣ୍ଟ୍ ବି ଚାଲି ଯାଇଥିଲା ରାସ୍ତା ସବୁ ଅନ୍ଧାର୍।
ହୁଁ ଭାଇ।
ସେଥିପାଇଁ ଦୋଉଡିବା ପାଇଁ ଗଲି ନାହିଁ ପାଞ୍ଚ୍ ସର୍ ରୁ ଉଟିକ ଟିକେ ଫ୍ରେଶ ହୋଇକି ନିଜର ପଢାପଢି କାମ କଲି ପଢାପଢି କାମ କରି ସାରିଲା ପରେ ସକାଳ ଜଳିଖିଆ ଖାଇ ବସିଚି।
ହଁ ଆଉ ଏପଟେ ତ ଆମେ ବି ସେୟଆ ଆଉ ସକାଳୁ ଉଠିକି
ହୁଁ।
ଆରେ ପିକ୍ ନିକ୍ ଯିବୁ ବୋଲି ଭାବିଥିଲୁ। ଆଉ ସେଇଟା ଭାବିଲା ବେଳେ ବର୍ଷା ତ ରାଜି ଦୋଉନି କଣ କରିବୁ।
ହୁଁ ହୁଁ।
ଏଇ ଯୋଉ ବର୍ଷା ଛାଡ଼ିଲା ଆଉ କଣ ପିକନିକ ପ୍ଲାନ୍ ଚେଞ୍ଜ କରି ଏ ପାଖାପାଖି ଆଉ କୋଉ ଜାଗା ଏ ପାଖାପାଖି ଏସ ପ୍ଲାନେଟ ମଧ୍ୟ ବି ଅଛି। ଆଉ ଭାବୁଛୁ ଏସପ୍ଲାନେଟ ଯ ତୁ ବୋଲି ଆଉ।
ଆଛା ଆଚ୍ଛା ଆପଣ ଭୁବନେଶ୍ରରେ କେବେ ଯାଇଛନ୍ତି ଆଗରୁ ନା ଏଇଥର ପ୍ରଥମ?
ନାଇଁ ଆସିଛି ଗୋଟେ ଦିନ ତ ପିକନିକ ଥ୍ରୋରୁୁ ଏକ ଆସି ପିକନିକ୍ ଥ୍ରୋ ନନ୍ଦନକାନନ ଆଉ ମାନେ ଲିଙ୍ଗରାଜ ମନ୍ଦିର
ହ
ଧୋଉଳିଗିରି ଉଦୟଗିରି ଖଣ୍ଡଗିରି ଏଇ ଜାଗାଗୁଡ଼ା ଅଛି ନା ଭୁବନେଶ୍ୱରରେ ପୁରାତନ ମାନେ ପୁରାତନ ମନ୍ଦିର ଏବଂ ଇତିହାସ ଇତିହାସ ଭାବେ ଉଦୟଗିରି ଖଣ୍ଡଗିରି ସ୍ତୂପ ଏଗୁଡା ତ ଭାରି ସୌନ୍ଦର୍ଯ୍ୟମୂଳ ଜାଗା ଗୁଡା ନା
ଆଚ୍ଛା। ଆପଣ ଆପଣଙ୍କ ସକାଳ ଜଳଖିଆ ସରିଲାଣିି କି?
ହଁ ଭାଇ ସକାଳେ ଜଳଖିଆ ଖାଇଥିଲି କ୍ୟାଣ୍ଟିନ କ୍ୟାଣ୍ଟିନ୍ରେ ଥିଲା
ହୁଁ।
ଲା ଗାରି ତରକାରୀ।
ଆଛା ଆଛା ଆପଣଙ୍କୁ ତ ଗାଁରେ ଭଲ ଲାଗେ ବୋଧେ?
ହଁ ଗାଁରେ ମୋର ପ୍ରିୟ ଭାଇ ଗାଁରେ ମୋତେ ବନେଇବାର ବି ଆସେ।
ଆଚ୍ଛା ଆଚ୍ଛା ଓ କେବେ ଯଦି ସୁଯୋଗ ମିଳେ କେବେ ମିଶିକି ଯଦି ରହିବା ଆପଣ ବନେଇବେ ଆମେ ଖାଇବୁ ଆଉ।
ହଁ ଭାଇ ତମେ ଜାଣିବ କି ଗାରେ କେମିତି କଣ ବନାଯାଏ?
ହଁ କହୁନାହାନ୍ତି କହିଥିଲି ଭଲ ହେଇଥାନ୍ତା।
ଆରେ ପ୍ରଥମ ଫ ଏକ ପାତ୍ରରେ ସୁଜି କିମ୍ବା ନହେଲେ ବିରି ଚୁନା ତମେ ତ ଜାଣିଥିବ ବିରିକୁ ଗ୍ରାଇଣ୍ଡିଙ୍ଗ କରି
ହଁ ହଁ।
ତାଇଲରୁ ମାନେ ପାଉଡ଼ର ପ୍ରସ୍ତୁତି କରି ସେଟାକୁ ସେଠାରେ ଲୁଣ ଏବଂ ନରିଚ ପିଆଜ ଏଗୁଡ଼ା ପକାଇ ତାକୁ ଗୋଟିଏ ଦିନ ମାନେ ମାନେ ଏ ଦୁଇ ଘଣ୍ଟା କି ତିନି ଘଣ୍ଟା ମାନେ ମ୍ୟାରିନେଟ୍ କରି ଖାଲି ଛାଡ଼ିଦବା ଦରକାର ତାପରେ ତେଲରେ ଗରମ କରାଇ ସେଇଟାକୁ ଛାଡ଼ାଯାଏ। ପୁରା ସହଜ ସିମ୍ପଲ
ଦୁଇ ତିନି ଘଣ୍ଟା କଣ ପାଇଁ ଛାଡିବା କଣ ପାଇଁ ସାଙ୍ଗେ ସାଙ୍ଗେ ମ୍ୟାରିନେଟ କରିକି ସାଙ୍ଗେ ସାଙ୍ଗେ ଛାଡ଼ିଦେଲେ ହବ ନାଇଁ କି?
ଆରେ ସାଙ୍ଗେ ସାଙ୍ଗେ ଛାଡ଼ିଦେଲେ ହବ ଆଗ ଯେ ଆରେ ଦୁଇ ତିନି ଘଣ୍ଟା ଛାଡ଼ିଥିଲେ ଗାଡ଼ିଟା ସ୍ମୁଥ୍ ହୋଇଥାଏ
ଆଚ୍ଛା ଆଚ୍ଛା।
ଏବଂ ବଢିଆ ଲାଗେ।
ହୁଁ। ଆପଣଙ୍କୁ ମତେ ଲାଗୁଛି ଆପଣ ବି ଘରେ ରୋଷେଇ କାର୍ଯ୍ୟରେ ମମିଙ୍କୁ ସାହାଯ୍ୟ କରୁଥିବେ? ହ୍ୟାଲୋ। ହ୍ୟାଲୋ।
ଆଉ ତିନ ମେସରେ ଗୋଟିଏ ଦିନ ବନେଇଥିଲୁ ବୋଲି ଆପଣଙ୍କୁ କହିଲି।
ଆପଣଙ୍କୁ କଣ କଣ ସବୁ ଖାଦ୍ୟ ପ୍ରସ୍ତୁତ କରିବାର ଜଣା?
ହଁ ମତେ ଜଣା ପ୍ରାୟ ଖାଦ୍ୟ ପ୍ରସ୍ତୁତି କରିବାର ଜଣା କାଁହିଁ କାହିଁକିନା ଆମେ ମେସ୍ରେ ଥିଲୁ ଯେହେତୁ ଆମେ ୟୁ୍ଟ୍ୟୁବ୍ ଦେ ସବୁ ଜିନିଷ ଆପଣଙ୍କୁ କଣ ଖାଇବା ଜଣା?
ମତେ ତ ସବୁ ଖାଇବା ଜଣା କିନ୍ତୁ ବନିବାରେ ଏମିତି କଣ ଅଳ୍ପ ଅଳ୍ପ ଜଣା ବୁଝିଲେ କି। ମୁଁ ତ ସବୁବେଳେ ଘରେ ହିଁ ରହେ। ଘରେ ମାଆ ହିଁ ରୋଷେଇ ପ୍ରସ୍ତୁତ କରିଦିଅନ୍ତି।
ଆପଣ କେବେ ହଷ୍ଟେଲରେ ରହିଚନ୍ତି କି?
ନାଇଁ ଭାଇ ହଷ୍ଟେଲରେ ଥିଲା ଟାଇମରେ ହଷ୍ଟେଲରେ ତ ଖାନା ମିଳିଯାଏ ଆମେ କେବେ ନିଜେ ରୋଷେଇ କରୁନାହୁଁ। ସେଥିପାଇଁ ମୁଁ କେମିତି ବା ଜାଣିବି କେମିତି କଣ ରୋଷେଇ କରନ୍ତି?
ହଁ ଭାଇ ଆପଣ ଯଦି ହଷ୍ଟେଲ ରେ ରହିଥାନ୍ତେ ତାହେଲେ ଜାଣିଥାନ୍ତେ। ହଷ୍ଟେଲ ର ହଷ୍ଟେଲ ଲାଇଫ ମଜା ଅ ଗୋଟେ ନିଆରା ଅଲଗା ମଜା ତାର।
ଥିଲି ଭାଇ ଯୁକ୍ତ ଦୁଇ ସମୟରେ ଦି ବର୍ଷ ହଷ୍ଟଲରେ ଥିଲି। ହଁ ରେସିଡେନସିଆଲ ହଷ୍ଟେଲ ରେ ଦି ବର୍ଷ ଲା ପରେ ସେଠି ହଷ୍ଟେଲ ସେଠି ହିଁ ରୋଷେଇ କରିକି ଆମକୁ ଖାଇବାକୁ ଦିଆଯାଏ।
ହଁ ଭାଇ। କଣ କଣ ଥିଲା ଭାଇ ଖାଇବା ରୁଟିନ୍ ଆପଣଙ୍କର?
କଣ କହିଲେ, ସକାଳ ସମୟ ରେ ସକାଳ ଛଅଟା ଅଧରୁ ସାତ ସାତ ଟା ମଧ୍ୟରେ ଆମକୁ ଜଳଖିଆ ଦିଆଯାଇ ଥାଏ। ତାପରେ ଆମର କଲେଜ ସମୟ ହେଇ ଯାଇଥାଏ। ଆମେ କଲେଜ ଚାଲି ଯାଇଥାଉ। ସେଠାରେ ବାରଟା ଅଧେ ରୁ ଗୋଟେ ଭିତରେ ଆମକୁ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ। ମଧ୍ୟାହ୍ନ ମଧ୍ୟ ଦିଆଯାଇଥାଏ। ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ।
ତା ବଧେ ସନ୍ଧ୍ୟାରେ କଣ ସ୍ନାକ୍ସ ଦିଅନ୍ତି କି?
କଣ କହିଲେ? ହଁ ସନ୍ଧ୍ୟାରେ ଏମ ସନ୍ ସନ୍ଧ୍ୟା ଜଳଖିଆରେ କେବେ କେମିତି ପକୁଡି କେବେ ମିକ୍ଚେର। କେବେ ବିସ୍କେଟ ଏମିତି ସବୁ ଦିଅନ୍ତି। ଏ ବୁଝିଲେ? ରାତିରେ ଡିନରରେ ଯେମିତି ନର୍ମାଲ ରାତିରେ ଭୋଜନ ମିଳିଥାଏ ସେମିତି ମିଳିଥାଏ। ମେନ୍ ବ୍ରହ୍ମପୁର ସହ ମୁଁ ବ୍ରହ୍ମପୁରରେ ଥିଲି। ଜ୍ଞାନ ବିକାଶ ହାୟାର ସେକେଣ୍ଡାରୀ ସ୍କୁଲ।
ଆରେ ଭାଇ ଜ୍ଞାନ ବିକାଶ ରେ ପଢୁଥିଲୁ ଆପଣ?
ହଁ ହଁ ହଁ। ହଁ ହଁ।
ଆରେ ମୁଁ ବି ଭାଇ ବ୍ରହ୍ମପୁରିଆ ଏରିଆରେ ହଷ୍ଟେଲରେ ରହୁଥିଲି।
ଆ ଆପଣ କେଉଁ ହସ
ଆମର ଥିଲା ଆରିଆନରୁକୁଲ ଆରିଆନ ଗୁରୁ କୁଲ ରେସିଡେନ୍ସିଆଲ କଲେଜ।
ଆପଣ ଆରାୟାନ ଗୁରୁକୁଲ୍ ରେ ଥିଲେ?
ହଁ ଭାଇ ହଁ ଭାଇ ମୁଁ ବି ଯୁକ୍ତ ଦୁଇ ବର୍ଷ ଭାଇ କମ୍ପ୍ଲିଟ୍ କରିୁଚି। ସେଇ ଆରାୟାନ୍ ଗରୁକୁଲ ରେ ହିଁ।
ଆଚ୍ଛା ଆଚ୍ଛା ଆପଣଙ୍କ ଯୁକ୍ତ ଦୁଇ କେଉଁ ବର୍ଷ ସରିଲେ କି?
ମୁଁ ଭାଇ ଦି ହଜାର ତେଇଶି ପାଶର।
ଆଛା ଆଛା ଦି ହଜାର ତେଇଶ ନେଇକି ଆଚ୍ଛା ଆଛା।
ତାପତ ରିସେଣ୍ଟଲି ବିଟେକ୍ ଜଏନ କଲି।
ଆଚ୍ଛା ଆଚଛା। ଯୁକ୍ତ ଦୁଇରେ ଆପଣ କେତେ ମାର୍କ କଣ ରହିଥିଲା ଯୁକ୍ତ ଦୁଇରେ?
ଭାଇ ମୋର ମାର୍କ ରହିଥିଲା ସିକ୍ସଟି ଫାଇଭ୍ ସିକ୍ସଟି ଫାଇଭ୍ ପରସେଣ୍ଟେ।
ଆଉ କଣ କେମିତି କଣ ଖାଦ୍ୟ ପ୍ରସ୍ତୁତ କରନ୍ତି କଣ କୁହନ୍ତୁ ଖାଦ୍ୟ ପ୍ରସ୍ତୁତ ବିଷୟରେ?
ଭାଇ ଆଉ କଣ ତମେ ଜାଣିବାକୁ ଚାହ କୁହ ମତେ? ଆଉ କୋଉ ଖାଦ୍ୟ ଜାଣିବାକୁ ଚାହୁଁଚ?
ଏମିତି କେନ୍ ଛତୁ ପନିର କଣ ଆପଣଙ୍କୁ ଜଣା ଟିକେ କହୁନାହାନ୍ତି?
ଆଉ ଭାଇ ଛତୁ ପନିର ଦୁଇଟି ଯାକ ଜଣା ଭାଇ।
ଆଚ୍ଛା ଭାଇ ଛତୁ ମସଲା କଲେ କେମିତି କଣ କରିବା ତାର ଟିକେ ପ୍ରଣାଳୀ କହିପାରିବେ?
ଛୋତୁ ମସଲା?
ହଁ।
ମାନେ ତରକାରୀ ଟାଇପ ର। ଆ ପ୍ରଥମେ ଛତୁ ମସଲା ଯଦି ଆମେ କରି ଆମେ ସବୁ ମସଲା ମସଲିକୁ ଗ୍ରାଇଣ୍ଡିଙ୍ଗ କରିବା ନିହାତି ଦରକାର। ତ ପ୍ରଥମ ଷ୍ଟେପରେ ଆମେ ଅଦା ରସୁଣକୁ ଠିକ୍ସେ ମାନେ ଅଦା ରସୁଣ ପେଷ୍ଟ କରିଦେବା ଗ୍ରାଇଣ୍ଡିଙ୍ଗରେ।
ହୁଁ ହୁଁ।
ବୋଧେ ମସଲା ଯେହେତୁ କାହିଁକି ନା ମସଲାର ମାନେ ପରିମାଣ ଅଧିକ ରହିବ। ତେଣୁ ଆମେ ଗୋଟା ମସଲାରେ ତେଜପତ୍ର, ଲବଙ୍ଗ। ତା ପରେ ସୋରିଷ। ଜିରା, ପୁସ୍ତା। ଧନିଆ ଏଗୁଡ଼ା ସବୁ ଯେତିକି ଅନ୍ୟାନ୍ୟ ଆମ ଓଡ଼ିଶାରେ ତ ମସଲା ଫେମସ୍ ନା। ନା ଓଡ଼ିଶା ନାଇ ସାରା ଇଣ୍ଡିଆରେ ସେଥିପାଇଁ ଏଇ ସବୁ ମସଲା ଲାଗୁନି ତାକୁ ଗ୍ରାଇଣ୍ଡିଙ୍ଗ ଆଉ ଶୁଖିଲା ଲଙ୍କା। ଏଗୁଡ଼ା ପକାଇ ତାକୁ ଗ୍ରାଇଣ୍ଡିଙ୍ଗରେ ଭଲ ଭାବରେ ପେଶି ମସଲା ସୃଷ୍ଟି କରିବା। ମସଲା ତିଆରି କରିସାରିଲା ପରେ ଛତୁକୁ ଭଲସେ ଧୋଇ କାଟିକି ଭଲସେ ଧୋଇ ହଳଦୀ ପାଣିରେ ସେଇଟାକୁ ଟିକେ ଛାଣି କିଛି ସମୟ ଦଶ ମିନିଟ୍ ପାଇଁ ରଖିବା ଖୋଲା ଛାଡିବା। ତାପରେ କରେଇ ରେ ମାନେ କରେଇ ତେଲ ପକାଇ ସେଠାରେ ତେଲ ଗରମ ହୋଇ ସାରିଲା ପରେ ଜିରା, ସୋରିଷ, ତେଜପତ୍ରୀ ମାନେ ଫୁଟାଣ ପାଇଁ ଯାହା ମସଲା ପଡ଼ିଥାଏ। ଫୁଟାଣ ତାପରେ ପିଆଜ ହାଲ ଲଙ୍କା, ପିଆଜ ପକାଇ ପିଆଜ, ଟମାଟୋ, ମରିଚ ପକାଇ ସେୟାକୁ ଘାଣ୍ଟି କିଛି ମସଲା ପକେଇବା ସେଠାରେ ଯେହେତୁ ଲୁଣ ସ୍ଵାଦ ଅନୁସାରେ ଲୁଣ ଆ ଟେନ୍ସ ଟେଷ୍ଟ ଅନୁସାରେ ଟିକେ ମସଲା ପକେଇବା। ଏବଂ ଟିକେ ରାଗ ସନ୍ତୁଳନ ପାଇଁ ମର୍ଚ ଗୁଣ୍ଡ ପକାଇବା। ଏବଂ ବିଭିନ୍ନ ପ୍ରକାର ପାଉଡର୍ ଧନିଆ ପାଉଡ଼ର, ଜୀରା ପାଉଡ଼ର। ଏଇ ପାଉଡ଼ର ପକେଇ ସାରିଲା ପରେ ସେଇ ମାନେ ରୋସେଡ଼୍ ହେଉଥିବା ପିଆଜ ଆଉ ମରିଚ ତାକୁ ଘାଣ୍ଟି
ହୁଁ।
ତାକୁ ଘାଣ୍ଟି ଗୋଟେ ମସଲା ଟିକିଏ ପାଣି ଦେଇ ଗୋଟେ ମସଲା ପ୍ରସ୍ତୁତ କରିବା ପ୍ରଥମେ। ତାପ ରେ ସେଇଟାକୁ ଗୋଟେ ଗୋଟେ ପାତ୍ରକୁ ମାନେ ଗୋଟେ ଗୋଟେ ଏସ ର ଉଁ ଗୋଟେ ପ୍ଲେଟ ଘୋଡ଼ାଇ ସେଟାକୁ ଗୋଟେ ପାଞ୍ଚରୁ ଦଶ ମିନିଟ୍‌ ଖଣ୍ଡେ ଘୋଡ଼େଇ ଦେବା, ତାପରେ ଯେହେତୁ ମସଲା ଟା ଟିକେ ସିଝି ଯାଇ ମସଲା ପ୍ରସ୍ତୁତି ହୋଇଯାଏ ତା ଉପରେ ଆମେ ଯଉ କାଢିଥିବା ଛତୁକୁ ପକେଇ ସେଠାରେ ଅଧଘଣ୍ଟା କୋଡ଼ିଏ ରୁ ପଚିଶ ପଚିଶ ମିନିଟ୍ ଖଣ୍ଡେ ଆମେ ଜଗିବା। ତାପରେ ଛତୁ ମସଲା ହୋଇଯାଏ ସେମତି।
। ତାହେଲେ ଆମେ ବଣଭୋଜି କଲେ କେବେ ଆଉ ଆମକୁ କିଛି ଚିନ୍ତା ନାହିଁ ଆଉ। ଆପଣଙ୍କୁ ତ ରୋଷେଇ ଜଣା, ଆଛା ଆଛା।
ଆଉ ପ୍ଲାନ୍ଟା କେବେ କର କେବେ ଆଡ଼କୁ?
ହଁ ଏବେ ଆପଣ ଇଣ୍ଟରସିପପ୍ରୋଗ୍ରାମ ସରିବେ ଆପଣ ଯେବେ ଗାଁକୁ ଆସିବେ ଆସିବେ ନା, ସେଇ ସମୟରେ କରିଦେବା ଆଉ, ଏବେ ତ ଆମେ ଆପଣ? ଇଣ୍ଟର୍ନସିପ ପ୍ରୋଗ୍ରାମ ରେ ଅଛନ୍ତି, ଏବେ ତ ଆସିପାରିବେ ନାହିଁ।
ନା ନା ଆଉ ଭାଇ ଇଣ୍ଟର୍ନସିପ ଆମର ସରୁ ତା ତାପରେ ତେବେ ଗାଁ ଯାଇ ପ୍ଲାନ୍ ଟା କରିଦେବା, ଆପଣଙ୍କୁ
ଓ ହୋ, ମୋର ଏଇ ବରହମପୁର ବା।
ଆଉ ବରହମପୁର ରେ ତ ଆଉ ବରହମପୁର ରେ ତ ଦୁନିଆ ସାଙ୍ଗସାଥି ଆ, ବ୍ରହ୍ମପୁର ତ ଯିବା ଗୋଟେ ଦିନି ସବୁ ପୁରା ଫିଷ୍ଟ ଆଉ ବଣଭୋଜି।
ଓ ହଁ, ହଁ, ହଁ ନିଶ୍ଚୟ ନିଶ୍ଚୟ। ଆପଣ ଆସନ୍ତୁ, ଆପଣଙ୍କୁ ତ ରୋଷେଇ ଜଣା ନା, ଆମର ଆଉ କଣ ସି ବି ଚିନ୍ତା ନାହିଁ।
ଆଉ ଭାଇ ଆପଣଙ୍କୁ କଣ ଜଣା କି? ଆପଣଙ୍କୁ କିଛି ଜଣା ନାହିଁ?
ମତେ ଏମିତି ଭାତ ଟିକେ, ଡାଲି ଟିକେ, ଖାଇବାରେ ହିଁ ଆସେ ଆଉ।
ଆଉ ଆପଣ କେବେ କେଉଁଠି କରିଥିଲେ?
ଭାତ ଡାଲି କେଉଁଠି କରିନାହିଁ, ଏମିତି ମା ପ୍ରସ୍ତୁତ କରିଲା ବେଳେ ଦେଖିଥାଏ।
ଓହୋ ଆଉ ମାଙ୍କର ଦେହ ଭଲ ଅଛି କି?
ହଁ ହଁ ଆପଣ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ମାଆଙ୍କ ବାପାଙ୍କ। ସାନ ଭାଇର ବି।
ଆ ସାନ ଭାଇ ଟିଉସନ ଯାଇଥିଲା, ଟିଉସନରୁ ଆସିଗଲାନି କି?
ହଁ ନାଁ ଆସିନି ବା, ଆସିବା ଆଉ ଟିକେ ପରେ।
ଆରେ ନଅଟା ଅଧେ ହେଲାନି ଆହୁରି ଆସିନାହିଁ, ତାପରେ ତାମାନେ ଆଜି ରବିବାର ତ ଟିକେ ଲେହେ ତ ଯେହେତୁ ଲେଟ୍
ହଁ ହଁ ହଁ।
ସ୍କୁଲ ଛୁଟି ନା?
ହଁ ହଁ।
ଆଉ ସେଥିପାଇଁ ବୋଧେ ଲେଟ୍ ଆଉ।
ହଁ ହଁ, ଆଛା ଶୁଭମ ଭାଇ ଆପଣ ଇଂଟନସିପ ପ୍ରୋଗ୍ରାମ ସରିଲେ ଆସିଲେ ବଣଭୋଜି କରିବା ହେଲା। ହଉ ଭାଇ ଏବେ ମୁଁ ରହୁଛି ଆପଣଙ୍କ ସହ ପରେ କଥା ହଉଛି। ଏବେ ଟିକେ ବାପା ଡାକିଲେଣି ତ
ହଁ ଅ
ରହୁଚି ଭାଇ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜୟ ଜୟ